ହାଲୋ।
ହାଲୋ। ହୁଁ କହ।
କଣ କରୁଚୁ?
ଏଇ ମନ୍ଦିର ଆଡେ ବସିଚି।
ଏକୁଟିଆ ବସିଚୁ?
ହଁ ଏଇଠି ସିପୁନା, ରାଜା, ବାଦଲା
ପୁରା ଗୋଷ୍ଠୀ ପଳେଇଚ ନା।
ଉଁ।
ପୁରା ଗୋଷ୍ଠୀ ପଳେଇଚ ସବୁ।
ହଁ ସେ ଆ ମୁଁ ଘରେ ଥିଲି ଏଇ ଚିକୁ ଭାଇ କଲ୍ କଲାଠୁ କହିଲେ କି ଆସିକି ଚାସ ତାଙ୍କର ଆଜି ଘର ପଚିଷ୍ଟା ନୁହୁଁ କି।
କାହାର?
ଚିକୁଭାଇ ଘର।
ହଁ ହଁ ବବୁଲ୍ ଭାଇ ଘର ତ?
ହଁ ହଁ ତାଙ୍କର ସେଇ ଚିକୁ ଭାଇ କଲ କରିଥିଲା ଆସ। ମୁଁ ଗଲି ଆଉ। ହୁଁ ତାପରେ ଘରେ ଥିଲି କାମ ଯୋଉ ବାପା କଣ ହିସାବ କରୁଥିଲେ ଯେ ସେଟା ମୁଃ ତାଙ୍କୁ କୋହୁଥିଲି ପାଖରେ ବସିକି। ରେ ତାପରେ ସେଇଠୁ ସ‌ରିଲାଠୁ ମୁଁ ଆସିଲି ଏଇଠିକି ଆଉ।
ଚିକୁ ଭାଇ ତମଠୁ ମାନେ ତ ବଡ ତମ ସହିତ ସାଙ୍ଗ ହେଇଯାଇଚି।
ଏ ସେଇ ପୁନାଦାଙ୍କ ସାଙ୍ଗ ଏଆଡେ ବନ୍ଦୁଟାଡେ ଆସିକି ଆଗୁରୁ ବସାବସି କରୁନା। ସେଇଠୁ ଇଏ ସେଇଠୁ ଇଏ ହେଇଯାଇଚି ଆଉ।
ଅଁ ହଁ।
ବନ୍ଧରେ କଥାବାର୍ତ୍ତା
ଆଉ ଆସିଲା ସିଲେକ୍ସନ ଦୁଇରେ ଆସିଥାନ୍ତା ପା।
ଆଜି ପା ଆସିଥାନ୍ତା ହୋଉଚି ଯୋଉ କରିଦେଇନି କି ଯଉ କେଜି ରୁ କେଜି ସମସ୍ତଙ୍କର ଫ୍ରି ବୋଲି।
ହୁଁ।
ଆଛା ଜା ପାଞ୍ଚ ପାଞ୍ଚଟା ତିରିସି। କେଜି ରୁ ପିଜି ପର୍ଯ୍ୟନ୍ତ ହଉଛିଫ୍ରି ହେଇଯାଇନି କି ଆଡମିସନ। ସେଇଥିପାଇଁ ସେ ହଉଛି ଯଉ ଉ ଅପଡେଟ ପାଇଁସାମ୍ସ ସେ ସେ ଯଉ ଆପ ଜଉ ଶାମ୍ସର ପ୍ଲସ ମାନେ ସବୁ ଗୁଡାକ ଅପଡେଟ୍ ପାଇଁ ସେ ଏଇନିକା ପୋଷ୍ଟ ପେଣ୍ଟଏଡ଼ ସେକେଣ୍ଡ ସିଲେକ୍ସନ୍ଟା ସେ ଅପ ଅପଡେଡ଼ ହେଇସାରିକି ତାପରେ ସେ ତମର ଯୋଉ ଆସିଥିବ ସିଲେକ୍ସନ ସେରା ସେ ଦେବେ ଆଉ। ଆଉ ଆଉବୋଧେ ପାଞ୍ଚ ଦଶ ଦିନ ପରେ ଆସିବ ବୋଧେ ପୁଣି।
ଅ ହଁ। ଲେଟରେ ଆଡମିସନ କଲେ ଲେଟରେ କ୍ଲାସ ହବ ଆଉ।
ହଉ ସମସ୍ତଙ୍କର ତ ସେଇଆ ଆଉ। ସମସ୍ତଙ୍କର ଯାହାହେଲେ ଫାଷ୍ଟ ସେଖେଣ୍ଡ ଥାର୍ଡ ସିଲେକ୍ସନ ଆସିବ। ତାପରେ ଯାଇଁକି କ୍ଳାସ ହବ ତାପରେ ଚାଲିବ ହଉଛି ଯୋଉ ତୋ ଇଏଟା କଣତ ସ୍ପଟ ଆଡ଼ମିଶନ ତାପ ଚାଲିବ ଆଉ ଉ ସମୀସ୍ତଙ୍କର ଯାହା ଆସେ ଆଉ ତୁ କେବେ ଯିବୁ କି?
ଯିବ ସୋମବାରେ।
ଏଇ ସୋମବାର
ହୁଁ ଆମର ଖୋଲିଲାଣି ବୁଧବାରେ ଖୋଲିଲା। ସବୁ ସାଙ୍ଗମାନେ ଇଣ୍ଟନସିପ ଯାଇଛନ୍ତି କେହି ଆସିନାହାନ୍ତି ତ। ହଷ୍ଟେଲ ରେ କେହି ନାଁହାନ୍ତି ସେଥିପାଇଁ ପାଇଁ ଯାଇନି।
ଓହୋ ଆସିଲେ ସମତେ ଯିବ ଆଉ।
ହଁ ସବୁ ଆସିଲେଣି ଘରକୁ ଆସିଲେଣି ସୋମବାରେ ଯିବେ ସବୁ ହଷ୍ଟେଲେ ଆଉ।
ହୁଁ ଆଉ ତୁ ଗଲୁନି ଇଣ୍ଟର୍ନସିପ କରିବାପାଇଁ?
ମୁଁ ଆର ଥର ଯାଇଥିଲି ଭୁବନେଶ୍ୱରପା ସେମାନେ ଯୋଉମାନେ ଯାଇନଥିଲେ ସେମାନେ ଗଲେ। ମୁଁ ଏଇଠି ଯୋଉ ଭୁବନର ଯେଇ ଅଛନ୍ତି ମୋ ବାପାଙ୍କର ଚିହ୍ନା ଥିଲେ ତ କହିକି ଏଇ ଯୋଉ କଲ୍ୟାଣି ନାନୀ କୁ ତାଙ୍କଠୁ ସିଗ୍ନେଚର ଆଇଁଲିଭାରି ଆଉ।
ଓହୋ
ସିବିଲ୍ ବ୍ରାଞ୍ଚର।
ହଁ।
ଆଉ ସେ ସିଗ୍ନେଚର ଦେଇଦଲେ ହେଟା ନେଇକି କଲେଜରେ ଦେଇଦେଇ ଆମ କଲେଜ ରେ କଣ କହିଲୁ ଖାଲି ସାର୍ଟିଫିକେଟ ର ଜେରକ୍ସ୍ର ଦର୍ କାର ହେଟା ଆଉ କିଛି ଦରକାର ନାହିଁ।
ତୁ ହଉଛି ଯୋଉ ପଲିଟେକନିକ୍ ରେ କରୁଛୁନା ନା କୋଉଠେ?
ହୁଁ।
ଆମର କହନି ତିନି ବର୍ଷରେ ତିନିଟା ପ୍ରିନ୍ସିପାଲ ଚେଞ୍ଜ ହେଇସାରିଲେଣି।
ଆମର ତ ଆମ କଲେଜର ପ୍ରିନ୍ସିପାଲ ହେଇଚନ୍ତି ହେଇଛନ୍ତି ଆର ବର୍ଷ ଚେଞ୍ଜ ହେବେ।
କଉଠି ମଠକରଗୋଳାରେ?
ହଁ ତାଙ୍କ ଘର ରିଟାୟାର୍ଡ ହେଇଯିବେ ତାଙ୍କର। ମାନେ ଆ ଆମର ସେଠି ଯିଏ ହଉଛନ୍ତି ହଉଛନ୍ତି ଏକାଏଳେ ରିଟାର୍ଡ ହେଲେ ଆଉ ତା ମଝିରେ କିଏ ଆସୁନାହାଁନ୍ତି।
ହଁ ହଁ ପ୍ଲସ ଟୁ କଲେଜ ଗୁଡାକରେ ସେଇୟା ହିଁ ହଉଛି।
ହୁଁ।
ଆମ ଡିପ୍ଲମାରେ ତ ସବୁ ବର୍ଷ ଟିଚର ଯାଉଛନ୍ତି ଆଉଛନ୍ତି, ପ୍ରିନ୍ସିପାଲ ଯାଉଛି ଆଉଛି। ଆମ ଏଚୁଡ଼ି ଜଣେ ବି ଚେଞ୍ଜ ହେଇଯାଇଛନ୍ତି ଆଉ ଜଣ କିିଏ ଆସିଛନ୍ତି।
କଣ?
ଏଇ ଯୋଉ ମାନେ ଯୋଉ ଡିପାର୍ଟମେଣ୍ଟ ରେ ପଢ଼ିବୁ ତାର ଜଣେ ହେଡ ଥିବେ।
ହଁ ହଁ ହଁ ହଁ।
ହଁ ସେ ଚେଞ୍ଚ ହେଇ ଯାଇଛନ୍ତି।
ଓହୋଃ।
ଗଲେ କିଛି ନାଇଁ ଯେ, ଆମର ସେମିଷ୍ଟାର ଟା ହବ ଫିଫ୍ଥ୍ ସେମିଷ୍ଟାର ଗଲେ ଯାଇକି ନଭେମ୍ବର ଡିସେମ୍ବର ରେ। ଏଇନେ ପୁରା ମାନେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ତିନି ମାସ। ଠିକ ରେ ପଢେଇବେନି। ମନ ଇଚ୍ଛା ପଢେଇବେ।
ଫାଷ୍ଟ ଇୟର ଛୁଆ ଆସିଥିବେ?
ଫାଷ୍ଟ ଇୟର ତ ଯାଇନାହାନ୍ତି। ଫାଷ୍ଟ ଇୟର ଆଡ୍ମିସନ୍ ଜୁଲାଇରେ। ମାନେ ଯୋଉ ଲାଷ୍ଟ ଆଡକୁ ଅଛି। ଅଗଷ୍ଟ ରୁ କ୍ଲାସ ହବ।
ହୁଁ ହୁଁ।
ଏବେ ସବୁ ସେକେଣ୍ଡ ଇୟର, ଥାର୍ଡ ଇୟର କଲେଜ ରେ ଆଉ।
ଓହୋଃ।
ଆଉ ତମର ଲାଇନ ଅଛି ନା ନାଇଁ?
ଆମର? କଟି ଯାଇଛି ଏଇନା। ମୁଁ ଗୋ ଚାର୍ଜ ବସେଇଥିଲି। ଉଁ ବାପା କହିଲେ ଯା ହିସାବ କରିଆ ପାଇଁ ଆସିକି କାଲ୍କୁଲେଟର ରେ ହିସାବ କରୁଥିଲି। ହିସାବ ସଇଲା ପରେ ଚାର ଚାର୍ଜ ରେ ଗେଞ୍ଜିଲା ବେଳକୁ ଲାଇନ ନାଇଁ।
ହୁଁ ହୁଁ, ଆସିଲେଣି ତ ଆମର ଆଡ଼େ ଆସିଲାଣି।
ହଁ, ଅସିଥିବ ତାନେ। ମୁଁ ଆଡେ ଆଇଚି ଏକାଥରେ ସନ୍ଧ୍ୟାବେଳେ ଗଲେ ଚାର୍ଜ ବସେଇବି ଆଉ। ଷା ଠିଏ ଅଛି।
ତ ଦିନଟାଙ୍କ ଯାଇଥିଲା କହନି ଚାର୍ଜ ନଥିଲା। ସନ୍ଧ୍ୟାବେଳେ ବସେଇଆକୁ ଦେଲି ଏଇଠି ଦୋକାନରେ ଯେ ପୁଣି ବସେଇଆକୁ ଦେଇଛି ଲାଇନ ଆଇଲା।
ହୁଁ ହୁଁ। ମୋର ଲାଇନ ନଥିଲା ମୁଁ ଭାବୁଥିଲି ନେଇକି ବସେଇବି ବୋଲି କାହା ପାଖରେ କାହା ପାଖରେ ବସେଇବି ବୋଲି ବସେଇଲିନି। କୋଡିଏ ରାତି, ଯୋଉ ଲାଇନ ଆଲା ବେଳକୁ କୋଡିଏ ହେଇଥିଲା। ତାପରେ ବସେଇ ଦେଇକି କିଛି ସମୟ ଚାଳିଶି ହେଇଗଲା। ମୋ ତେ ତ ନିଦ ଜୋରେ, ଶୋଇପଡ଼ି ଥିଲି। ତାପରେ ହଉଛି ବାଦଲ ତାର ବସେଇ ଦେଇକି ତାର ଖୋଲିଥିଲା ନା କଣ। ଚାଳିଶ ହେଇଥିଲା ତ। ତାପରେ ସକାଳୁ ଉଠିଲା ବେଳକୁ ପୁଣି ବସେଇଥିଲି ଆଉ।
ଓହୋଃ।
ସକାଳୁ ବସି ପଡିବ। ତାପରେ ସକାଳୁ ଉଠି ବାବା ପୁଣି ଶୋଇଛି ମୋର ନିଦ ଭଲସେ ଭାଙ୍ଗିନି। ପାଞ୍ଚଟା-ପାଞ୍ଚଟା, ସାଢେ ପାଞ୍ଚଟା ବେଳକୁ ବାବା ଡାକିଲେ ଉଠିକି, ଖାଇକି ବାହାରେ ଯିବା ବିଲକୁ ତଳି ପକେଇବା ପାଇଁ। ତାଙ୍କ କଥା ନାଇଁ ନାଇଁ ତାଙ୍କ ସାଙ୍ଗରେ ବୋହିକି ନେଇକି ଜୋର ଗାଡିଆ ନା ଏତେଥର ଯିବା ଆସିବା କଣ କରିବେ। ତାଙ୍କ ସାଙ୍ଗରେ ବୋହିକି ନେଇକି ସାଇକେଲ ଦେଇଦେଲି। ମୁଁ ବସିଥିଲି। ତାପରେ ବଡବାପା ଏଇ ଯୋଉ ଶ୍ରୀକାନ୍ତ ବଡବାପା ନୁହେଁ ନା। ସିଏ ସିଏ ବି ତାଙ୍କ ସାଙ୍ଗରେ ମିଶିକି ପକଉଛନ୍ତି, ସେ ସେ କହିଲେ ଆଉ ତୁ କାହିଁକି ଖରାରେ ରହିବୁ ତୁ ପଳା ଘରୁକୁ ଘରୁକୁ ପଳେଇ ଆସିଲି।
ଆମର ବି ତ ଆଜି ସେଇଠି ମୋ ଜେଜେ ଯାଇଥିଲେ ପକେଇବାକୁ।
ହଁ ମୁଁ ଦେଖିନି ଲୋ କାହିଁକି ତାହେନେ ସେ ସକାଳୁ ପକେଇକି ଆସି ସାରିବେଣି ବୋଧେ।
ନା ମ ସେ ଯାଇଥିଲେ ଆସିଲେ ଏଇ ଏଗାରଟା ସାଢେ ଏଗାରଟା ବେଳୁ ଆସିଲେ।
ତାହେନେ ସେ ପଛରେ ଯାଇଥିବେ ମୁଁ ଆସିସାଇଲା ପରେ ବୋଧେ ଯାଇଥିବେ ସେ। ସେଠି ତୁ ମୁଁ ଗଲାବେଳକୁ କିଏ ଥିଲେ? କି ତ ତମର ଯଦି ଆମ ଯୋଉ ବିଲ ଉରାଯୋଉଠି ଅଛି ତାକୁ ଯଦି ଟିକେ ଦୂରରେ ଥିବ। ଦେଖିନି କିନ୍ତୁ ମୁଁ ଗଲାବେଳକୁ ପ୍ରେମାଦା ଆଉ ହଉଛି ଯୋଉ ଉଁ ନୀଳମଣି ବଡବାପା ମାନସ ଭାଈ ତା ପାପା। ଆଉ ଏପଟେ ଯୋଉ ଅଲେଖ ବଡ ବାପା ଆଉ ତାଙ୍କ ଭାଇ ଜଣେ ସେମାନେ ଥିଲେ। ପକୋଉଥିଲେ।
ଆଉ ଆସିସ୍ ତା ଆଡମିସନ କଥା କଣ ହେଲା କିରେ?
ମୁଁ ଜାଣିନି ଆଡମି ସେ ଆଡମିସନ କଲା ନା ନାଇଁ କହୁଥିଲା ତ ରଗଡିରେ କରିବ ନହେନେ ନାହିଁ। ଆଉ କହୁଥିଲା କଣ ବିକାଶ ଭାଇ ପନି ଟେକ୍ନିକିରେ ବୁଝିଛି ବୋଲି ନା କୋଉଠି ଗୋଟେ। କହୁଥିଲା ସେଇଠି କରିବ ବୋଲି ଆଉ କେତେ ଦିନ ଗଲେ କରିବ କାହିଁ ନାହିଁ ସେ ଘରେ ଗାଁରେ ବି ନାହିଁ ସେ ପଳେଇଛି। ମିସ୍ତା ମାଉସୀ ଘରକୁ।
କୋଉଦିନ ପୁଣି ପଳେଇଚି?
ସିଏ କହିଲା ମୁଁ ଜାନି ମୁଁ ଆଜି ତାକୁ କଲ କରିଥିଲି ଯେ ତା ସିଏ ମୋ ଆଧାର କାର୍ଡରେ ଫାମ୍ ପେ ଟା ଖୋଲିଥିଲା।
ହୁଁ।
ତା ତାରି ଫାଷ୍ଟ ଯୋଉ ଖୋଲିଥିଲା ଯୋଉ ପଳେଇ ନଥିଲା କି କୁଆଡେ? ତା ହଉଛି ଯୋଉ ଫାମ୍ ପେ ଟା ବ ଯୋଉ ବନ୍ଦ ହେଇଗଲା ସେ ଯୋଉ ନମ୍ବର ଚେଞ୍ଜ କରିଥିଲା ତ। ତ କଣ ହେଇଗଲା ଫାମ୍ ପେ ଟା ଥରେ ଯୋଉ ନମ୍ବରେ ଖୋଲିବ ସେଇଟା। ତାପରେ ହଉଛି ତାର ଆଉ ଖୋଲି ହେଲାନି ଯେ ତାପରେ ପୁଣି କହିଲା ତୁ ଆଧାର କାର୍ଡ ଟା ଦେଇ ଖୋଲିବୁ। ତାର ମୁଁ ଆଧାର କାର୍ଡ ଟା ନେଇ ଖୋଲିଥିଲି ଆଜି ସେ ତାର ଚଲଉଥିଲା। ତାପରେ ମୁଁ ଆଜି ନେଭି ଯୋଉ ନାଭି ଝିଅଟା ନୁହଁ ନା।
ଫୋନ୍।
ସେଇଟା ହଉଛି ଗୋଟେ ଛୁଆଟେ କହିଲା ତୁ ମୁଁ ତୋତେ ଲିଙ୍କ ପଠଉଛି ତୁ କହିବୁ ସାଙ୍ଗଟେ। କହିଲା ସେଟା କଲେ ମୋ ପାଖକୁ ଆସିବ ପଚାଶ ଟଙ୍କା ତୁ କର ମତେ ଆସିବ ତାପରେ ତୁ ତୋର ଡିଲିଟ କରିଦେବୁ। ମୁଁ କହିଲି ହଉ। କଲାଠୁ ସେ ସେ ଯୋଉ ବ୍ୟାଙ୍କ ଲିଙ୍କ ଦେଖେଇଲା ଯେ ସେଇଟା ସେଠୁ ଆସିଲା କି ମୋ ସେ ଯୋଉ ଇଏ ଟାକୁ କିଏ ଆଉ ଜଣେ କିଏ ଚଲଉଛି ବୋଲି ମୋ ମାନେ ମୋ ବ୍ୟାଙ୍କରେ ନା ମୋ ଆଧାର କାର୍ଡରେ।
ହଁ ମୋ ଆଧାର ଟା ଲିଙ୍କ ଥିବ ବ୍ୟାଙ୍କରେ ନା।
ହଁ ହଁ ସେଇଟା କିଏ ଚଲଉଛି ନା କଣ? ସେଇଟା ସେଇଟା ଦେଖାଏ ସେ କହିଲା ତମର କିଏ ଚଲଉଛି ଯାଇ ବ୍ୟାଙ୍କରେ ଦେଖେଇକି ଟିକେ ଇଏ କର। ତାର ମୋର ମନେପାଇଲା ଆସ କରିଥିଲେ ନେଇଯା ନହଲେ ତୁ ସେଇଟା। ଦେଖିଆ ନେହେଲେ ସେଟା କରିଦେଇଥାନ୍ତ ଚ ଯଦିନ ହେଲା। ଆଉ ଦେଖିଆକଣ କରିବ।
ତୁ କଣ ଅନ୍ ଲାଇନ୍ ପେମେଣ୍ଟ ଖୋଲିଵୁ।
କମଳ କୁ ଅଠର ବର୍ଷ ହେଇଛି କି। ଆରେ ସିଏ କହିଲାକି ତାକୁ ତାପାଖକୁ ତା ମୋ ପାଖରେ ମୁଁ ଇନଷ୍ଟ୍ରାଲ କଲେ ତା ପାଖକୁ ପଚାଶ ଟଙ୍କା ଯିବ ସେଇଥିପାଇଁ ସେ କହିଲା ଆଉ କରିଦେ ଆଉ।
ନା ହବ ଫୋନ୍ ଟେ ଟା ହବ, ମୁଁ ପା ଚଲଉଛି ମତେ କଣ ଅଠର ଦେଇଛି ମୋତେ ସତର।
ଖାମ, ପେମୁଁ ଚଲଉଛି ଖାମ୍ପେ ମୁଁ ଆମ ଝିଅ ଆଧାର କାର୍ଡରେ ଖୋଲିଦେଇଛି।
ମାନେ କେମତି କଣ କହିବୁ ସିଏ ଭାଇ ଖୋଲୁଛି ଭାଇ ଆଧାରରେ ଭାଇ ଖୋଲୁଛି ଭଉଣୀ ଆଧାରରେ।
ଆଉ ଫୋନ୍ ପେ ଟା ବି ଅଛି, ମୋର ମୋବାଇଲ ଆଣିଲା ଦିନଠୂ ଫୋନ୍ ପେ ଅଛି କିନ୍ତୁ ଏଟା କିଛି ଲିଙ୍କ ଫିଙ୍କ୍ ହେଇନି। ଆଧାର କାର୍ଡ ହରିକା ଯୋଉ
କରିବାକୁ ପଡିବ, ମୁଁ କରିଦେଇ ଚାଣିଛି ଯେ ମୋର ଫୋନ୍ ପେ ଖୋଲି ଲା ବେଳେ ଦେଖାଉଛି ପୁ ଣି କଣ ଏଟିଏମ୍ ଲିଙ୍କ ହେଇନି ଯାଇକି କରିବାକୁ ପଡ଼ିବ ପୁଣି ଥରେ।
ଫୋନ୍ ଫୋନ ପେ ଖୋଲିଲେ ଏଟିଏମ୍ ଖୋୋଲିଵାକୁ ପଡିଵ।
ହଁ ଏଟି ଏମ୍ ନହେଲେ ହବନି ବା।
ନାଇଁ ତ ଏଇ ହଁ, ହଁ ହେଇଥିବ ଆସିସ ହରିଆାଙ୍କର ତାଙ୍କର ଏ ଯ ହୋଇ ନ ନଥିଲାସେ ଯାଇକି ଖୋଲିଥିଲେ କଉଠି। ଯୋଉ ଇକୋ ବ୍ୟାଙ୍କରେ ଖାତା ଖୋଲିକି ଏଟିଏମ୍ ସହ ଆଣିଥିଲେ ଭାରି। ସେଇ ଇକୋ ବ୍ୟାଙ୍କ ରେ ତୁଲାଉଛନ୍ତି ଦେଖିବା ନହେଲେ ମୁଁ କାଇଁ ମୋଇପ୍
କାନାରା ବ୍ୟାଙ୍କ ରେ ହଉଛି ଆରେ ଏ ଯ ନ ହେଇଥିଲେ ବି ଷ୍ଟଡି ମାନେ ଷ୍ଟଡି ମା ସିରିଏଲରେ ଆପ୍ଲାଏ କରିବୁ ମୁଁ କରିଥିଲି ବା ମୋର ଆସିଛି।
ହୁ।
ମୁ ଫାନ୍ ପେ ଚଲାଉଛି ଫୋନ ପେ ଟା କରିଚି ଆଉ ଚଲେଇନି ଫୋନ ପେ ଚଲେଇଲେ କଣ ବ୍ୟାଙ୍କ ଆକାଉଣ୍ଟ ରୁ ପଇସା ତୁ ଖର୍ଚ୍ଚ କରିପାରିବୁ।
ସେଇଟା। ଥାଉ ବ୍ୟାଙ୍କ ଆକାଉଣ୍ଟ ରେ ଚଲେଇିବା କଥା ନୁହେଁ ସାଙ୍ଗ ଛୁଆ ଦେଖିବେ ଆଉ। ସେ କହିଵଏଟା ଆଣ ସେଟା ଆଣ ପଇସା ଅଛି ଇଏ କରଦି ସିଏ କରିଵି ଜାହେଲେ ଆଣି ବା ପାଇଁ ପଡିବ। ହଁ ମୁଁ ଏମିତିରେ ମୁ ଖାତରେ ପଇସା ନାହିଁ ଖାଲି ସ୍କଲାରସିପ୍ ପଇସା ଯେତେବେଳେ ଆସୁଛି ସେତେଵେଳେ ନ ହେଲେ ଜିରୋ। ଏଇ ପାଞ୍ଚଶହ ହଜାର ଏମିତି ଗଡୁଥିଵ ଘରେ ତ ସବୁ ଖାଲି କରିଦେଉଛନ୍ତି।
ମୁଁ ଏଠି ସ୍କଲରସିପ ପାଇଲେ ବି ମୁଁ ଘରେ ଦେଇ ଦେଉଛି ସଵୁ।
ଉଁ। ଦେଖିଆ ଲାପଟପ୍ ଆସିଲାଣି ନାଇଁ ଚେକ୍ କରିବା ପାଇଁ ପଡିବ ଲାପଟପ୍ ପଇସା ଟା।
ସେଇଟା କମ ଦଉଛନ୍ତି ସେତିକିରେ ଗୋଟେ ଲାପଟପ୍ କିଣିଲେ ବି ହବନି।
ହୁଁ ହେଇ ଆମ ଦିଦି କହୁଥିଲା କି ଲାପଟପ୍ ଟା ଆଣିଆ ଭାରି। ଭଲ ନିଜେ ଯୋଭରା ପକା ପକି କରିବ ଆଉ କାହିଁ ଆପାଖକୁ ତା ପାଖକୁ ଯିବୁ। ଆ ଭିତରେ ପଢିବା ପାଇଁ ହଉ। ଦେଖିଆ କଣ?
ଆମର ଆମର ବି ଦରକାର ଏଇଥିରେ ବୋଲି ଘରେ ଖାଲି କହୁଛନ୍ତି ଆଣେ ଆଣେ ଯେ ହେଲେ କଣ ସବୁଦିନ ଓପନ କରି ଟିକେ ଚଲେଇ ପାରୁଥିବ ହବ ଆଉ ମୁଁ ତ ଏଇଟା କରିପାରିବି ବୋଲି ଘରେ ମନା କରୁଛି ମୋ ଭାଇ କ ଚିଡୁଛି କୋଉଚି ବାପା ତ କହୁଛନ୍ତି ଦେବେ ବୋଲି ଆଣୁନୁ।
ହଁ ଆଣେ ଭାରି।
ଆଣିବି ଦେଖିବା ସରୁ ଡିପ୍ଲମା ସରୁ ଗୋଟେ ଆଣିବା ଆ
ହୁଁ ଏଇ ବର୍ଷ ସରିବ ନାା ଆର ବର୍ଷ?
ମାନେ ଏଇ ବର୍ଷ ମୋର ଫାଇନାଲ ଇୟର ସରିବ ଆର ବର୍ଷ ସେଇ ରଜ ପୂର୍ବରୁ ସରିଜିଵ ମେଂ ମାସରେ।
ହୁଁ, ହୁଁ, ସରିଲା ପରେ ଇଏ ହବନୁ ତାପରେ ଆମର ଏଇନା ଚାରି ବର୍ଷ ଲାଗିଲା।
ତାପରେ ମୁଁ ବିଟେକ୍ କରିବି ଯେ
ହଁ।
କ୍ୟାମ୍ପସ ଆସ ଭଲ ଯେ ଡିପ୍ଲୋମା ରେ ହେଲେ ବିଟେକ୍ ଟା କରିଦେଲେ ଭଲ। ଭଲ ଭଲ କ୍ୟାମ୍ପସ ଆସି
ଆସ ଏଇଲେ ଯିବା?
ହଉ ହଉ ତୁ ଯା ଆଉ।
ହଉ